ନମସ୍କାର ଆଜ୍ଞା
ଆଜ୍ଞା ନମସ୍କାର ବନ୍ଧୁ
ନମସ୍କାର କଣ କରୁଛନ୍ତି
ହୁଁ ଏବେ ଖାଦ୍ୟ ଖାଉଥିଲି ଆପଣ
ବନ୍ଧୁ ମୁଁ ବସିଛି ଏକ ସ୍ଥାନରେ
ଆଜ୍ଞା ଆପଣ ବଜାରରେ ବୋଧେ ବସିଛନ୍ତି ସେଥିପାଇଁ ଆପଣ ଗାଡ଼ି ଆଉ ଯାନବାହାନଙ୍କର ଅତ୍ୟଧିକ ଶବ୍ଦ ଶୁଭା ହେଉଛି
ଆଛା ବନ୍ଧୁ ଆ ଆପଣ ତ ଜାଣି ଜାଣିଥିବେ କି ନାଇଁ ମୁଁ ଜାଣିନି ବନ୍ଧୁ କିନ୍ତୁ ସନ୍ଧ୍ୟା ସମୟତରେ ମୁଁ ଟିକେ ନ ଆସିଲେ ମୋତେ ଭଲ ଲାଗେ ତ ସେଥିପାଇଁ ମୁଁ ଟିକେ ବଜାର ଆଡେ ପ୍ରତ୍ୟେକ ଦିନ ମୁଁ ଟିକେ ବଜାର ଆଡେ ବୁଲିବାକୁ ଆସି
ଆଜ୍ଞା ଆପଣ ଯାଆନ୍ତି ଖାଲି ବଜାରରେ ବୁଲିବାକୁ ଯାଆନ୍ତି ନା କିଛି ଖାଦ୍ୟ ଖାଆନ୍ତି ଏବଂ କିଛି କିଣାକିଣି କରନ୍ତି
ଆଛା ବନ୍ଧୁ ବଜାରରେ ତ କିଛି ତେଲ ଭାଜି ବେଶୀ ଖାଏନି କଣ
ହୁଁ ସେଇଟା ଦେହ ପାଇଁ ହିତକର ନୁହେଁ
ଯେମତି କି ଫଳମୂଳ ଖାଇବାକୁ କ ପସନ୍ଦ କରେ ଏବଂ ତେଲ ଭାଜିକି ମୁଁ ଟିକେ ବିରୋଧ କରେ ଖାଇବାକୁ
ଆଜ୍ଞା ଭଲ ଯେହେତୁ ସ୍ଵାସ୍ଥ୍ୟ ମଧ୍ୟ ଏବେ ବହୁତ ଖରାପ ହେଉଛି ଆଉ ତେଲ ବାଡି ଖାଇବା ଉଚିତ ମଧ୍ୟ ନୁହେଁ ଆପଣ ଭଲ ଆପଣ ନିୟମ ଗୁଡିକୁ ମାନିକି ଆପଣ ହୁଁ ଚାଲୁଛନ୍ତି ଆପଣ ତାହେଲେ ବଜାରେ ଯାଆନ୍ତି କାହିଁ
ବଜାରକୁୁ ମୁଁ ଯାଏ କହିଲି ତ ବନ୍ଧୁ ସେମିତି ଏକ ଏକ ଖୁସିରେ ଯେପରିକି ଏ ଯେପରିକି ଆମର ମନ ଅସ୍ଥିରତା ଥିଲେ ମୁଁ ଟିକେ ବଜାରକୁ ଯାଏ ବଜାରରେ ବହୁତ ଖୁସି ଲାଗେ ବୁଲିବା ଏବଂ ହ ସେଠାରେ ଯୋଉ ମାଲ ଥାଏ ବଜାରରେ ଲୋକମାନଙ୍କର ଏକତ୍ର ହବା ବା କୌଣସି ଏକ ଅ ଅ ଅନ୍ଧକାରରେ ଅନ୍ଧ ଘରେ ଘରେ ରେ ଆଲୋକର ଚକମକ ହବା ତ ଏଇ ସବୁକୁ ଦେଖିବାକୁ ବହୁତ ଭଲ ଲାଗେ
ଆଜ୍ଞା ବନ୍ଧୁ ହଉ ଠିକ ଅଛି ବନ୍ଧୁ ଆଜ୍ଞା କହିଲି ଆପଣ ହଁ ବଜାର ଯାଆନ୍ତି ଆପଣଙ୍କର ମନ ଟେ ଭଲ ନ ଲାଗିଲା ଆପଣ ଯାଆନ୍ତି ଟିକେ ସନ୍ଧ୍ୟାବେଳେ ବୁଲାବୁଲି କରି ଆସନ୍ତୁ ଘରକୁ
ଆଛା ହଉ
ହଁ ଆଉ ଆପଣ ଯଦି ଆପଣଙ୍କ ମନ ଭଲ ନଥିଲେ ଆପଣ ଖାଲି ଯାଆନ୍ତି ନା ସମ ପ୍ରତ୍ୟେକ ଦିନ ଯାଆନ୍ତି?
ପ୍ରତ୍ୟେକ ଦିନ ହନ୍ତୁ ଯେମିତି କି କାର୍ଯ୍ୟ ଥାଉ କିମ୍ବା କାର୍ଯ୍ୟ ନଥାଉ ବଜାର କୁ କହିଲି ବଧୁ ବଜାର କୁ ଙ୍ଗଲା ମାତ୍ରେ ମନରେ ଏକ ଅଲଗା ପ୍ରକାର ସମ ଥାଏ ଏବଂ ଉ ଭଲ ଲାଗେ।
ଆପଣ ଚିନ୍ତାରେ ଥାନ୍ତି ଏବଂ ବଜାରକୁ ଗଲା ପରେ ଦେଖନ୍ତି କି ସମସ୍ ସ୍ତେ ଆମ। କିଛି ଗୋଟେ ବଜାର ରୁ ଆପଣଙ୍କୁ କୁହନ୍ତୁ ବନ୍ଧୁ ଆପଣ କୁହନ୍ତୁ କିଏ ଗୋଟେ
ଆଚ୍ଛା ବନ୍ଧୁ ମୋର କହିବାର କଥା ହେଲା ଆପଣ ଅ ଆପଣ ତ ଯାଉଥିବେ ପାଠ ପଢିବାକୁ?
ଆଜ୍ଞା।
ଆଚ୍ଛା ଆପଣ ପାଠ ପଢ଼ିବାକୁ ଗଲା ସମୟରେ ଆପଣଙ୍କୁ ଉ ଆପଣଙ୍କ ବିଦ୍ୟାଳୟରେ କୋଉ ଶି ଶିକ୍ଷକ ଆପଣଙ୍କୁ ବହୁତ ଭଲ ଲାଗେ ଆପଣ କଉ ଶିକ୍ଷକ କୁ ବହୁତ ଭଲ ପାଆନ୍ତି ବା ଉ ଊ ଭଲ ଲାଗୁଥିବ ଯ କି ଏହିଇ ସାର ଙ୍କ ଦ୍ଵାରା ପାଠ ପଢେଇଲେ ମୁଁ କିଛି କରିପାରିବି ଆଗକୁ।
ମୁଁ ଯେହେତୁ ଏବେ ଉଚ୍ଚ ବିଦ୍ୟାଳୟରେ ପଢୁଛି ଏବଂ ପ୍ରାଣୀ ବିଜ୍ଞାନ ଅମ ପ୍ରଣି ବିଜ୍ଞାନ ରେ ପଡୁଛି।
ଆଛା
ସେଥିପାଇଁ ଅ ମୋ ଶ୍ରେଣୀର ଶିକ୍ଷକ ମତେ ବହୁତ ଭଲ ଲାଗନ୍ତି ଏବଂ ଆ ତାଙ୍କ ବୁଝିବା ଶୈଳୀ ଏବଂ ଆ ତାଙ୍କର ଅ ଯେପରି ଆ ଜଣେ ମା ତା ଛୁଆକୁ ବୁଝାନ୍ତି ସେଇପରି ସେ ଶିକ୍ଷକ ମାନେ ବୁଝାନ୍ତି ଏବଂ ଯଦି କିଛି ଭୁଲ କିମ୍ବା କୌଣସି ଆ ଭୁଲ କାମ କରନ୍ତି ସେ ଆମକୁ ବୁଝାନ୍ତି କି ସେଟା କର ନା ସେଟା କର। ଯେହେତୁ ପ୍ରାଣି ନିଜ ଅ ପିଲାମାନଙ୍କ ପରି ସିଏ ସ୍ନେହ କରନ୍ତି ସେପରି ଆପଣ ମତେ ଭଲ ଲାଗନ୍ତି ଆଉ ଆମ ଶ୍ରେଣୀର ଆ
ଆଛା ବନ୍ଧୁ ସେ ପିଲବରେ। ଆପଣଙ୍କ ଉପରେ କେଉଁ ସାର୍ କେଉଁ ମ୍ୟାଡ଼ାମ ଆପଣଙ୍କଟେ ଚିଡି ଚିଡି ହୁଅନ୍ତି ଯେପରିକି ଆପଣଙ୍କୁ ଉଁ ଆପଣଙ୍କୁ ଆପଣଙ୍କୁ ଲାଗେ ଯେ କି ତାଙ୍କ ଦ୍ଵାରା ହଁ ମୋ ଉପରେ କିଛି ପ୍ରଭାବ ପଡିବ କିନ୍ତ ପାଠ ପଢା ଉପରେ କିଛି ପ୍ରଭାବ ପଡିବ। ତା ବିଷୟରେ ଟିକେ କୁହନ୍ତୁ।
ଆମ ବିଦ୍ୟାଳୟରେ ସେପରି କୌଣସି ଶିକ୍ଷକ ନାହାନ୍ତି। କିନ୍ତୁ କିଛି କର୍ମଚାରୀ ଅଛନ୍ତି ସେପରି ସେ ଶିକ୍ଷକ ନହଇ ମଧ୍ୟ ସିଏ ଶିକ୍ଷା ଗଣ ଠାରୁ ଅଧାଧିକ ଅତ୍ୟଧିକ ଚିଚି ହୁଅନ୍ତି ଏବଂ କିଛି କାମ ନ କରି ବସିକି ଖାଲି ଅ ସମସ୍ତ କହନ୍ତି ଏଇଟା କର ସେଟା କର। ଏପରି ବ୍ୟକ୍ତି କିଛି ଅଛନ୍ତି ବିଶେଷ ଆମ ବିଦ୍ୟାଳୟରେ। ଆ ସେମାନଙ୍କ ପ୍ରତି ବହୁତ ଖା ଅମ ଲାଗେ ଏବଂ ରାଗ ହୁଏ କିଛି କିଛି ସମୟରେ ଏବଂ ଯଦି କିଛି ଥାଏ କାମ ଥାଏ ତାଙ୍କ ପାଖରେ ଏବଂ ଆଜ୍ଞା ତାଙ୍କ ପାଖରେ ଯଦି କିଛି କାମ ଥାଏ ତାଙ୍କୁ ଯିବାକୁ ପଡେ ତାଙ୍କ ପାଖକୁ ଆ କିଛି ସମୟ ଭାବିବାକୁ ପଡେ ତାଙ୍କ ପାଖକୁ ଯିବି କି ଯିବିନି? ଆଜ୍ଞା ବନ୍ଧୁ ଆପଣଙ୍କ ଟିକେ ଶବ୍ଦ ଶୁଭ ହଉଛି ଆପଣଙ୍କର ପଛ ପଟେ ବୋଧେ?
ହଁ ବନ୍ଧୁ ତ ସେଇ ସ୍ଥାନରେ ମୁଁ ଯାଇପାରୁନି ତ ବନ୍ଧୁ ମୁଁ କଣ କରିବି?
ହୁଁ ଆପଣ ମଧ୍ୟ ଏବେ ଏବେ ଯେହେତୁ ଆପଣ ଏଠି ଯେମିତି ଗାଁରେ ଥିଲା ସମୟରେ ଆପଣ ଯାଆନ୍ତି ଆପଣଙ୍କ ଟିକେ ମନ ଖରାପ ଲାଗିଲେ କାହିଁ ଭଲ ନ ଲାଗିଲେ ଆପଣ ପ୍ରତ୍ୟେକ ଦିନ ବଜାର ଯାଆନ୍ତି ଆପଣ ଏବେ ବାହାରୁ ଯାଇଛନ୍ତି ଆପଣ ବାହାରେ ଅଛନ୍ତି ବାହାର ପରିବେଶ କିପରି ଏବଂ ବାହାର ଆପଣ ବଜାର ଯାଆନ୍ତି ନା ଘରେ ରୁହନ୍ତି?
ହଁ ସେଇପରି ଇ ସେପରି ଘର ଠୁ ମଧ୍ୟ ବଜାର ବହୁତ ପାଖରେ ବୁଝିଲେ ସେଠାରେ ସେଠାରେ ମୁଁ ବୁଲିବାକୁ ଯାଉଛି ଯେପରିକି ଘରେ ଥିବା ସମୟରେ ଏପରି ବଜାର ଯାଏ ସେପରି କି ମୁଁ ସେହିପରି ମଧ୍ୟ ମୁଁ ଏଠି ବଜାରକୁ ଯାଏ ବୁଲାବୁଲି କରିବା ତ ସେମିତି କିଛି ବନ୍ଧୁ ନାହିଁ ଯିଏ କି? ଗାଁ ଗାଁ ରେ ଯେପରି ମୁଁ ଯାଉଥିଲି ମନ ଭଲ ନ ଲାଗିଲେ ବଜାରକୁ ବୁଲିବାକୁ ଯାଉଥିଲି,
ଆଜ୍ଞା, ଆଜ୍ଞା ଆଜ୍ଞା କିନ୍ତୁ ଆପଣ ଯେହେତୁ ଏଠି ସେଠି ମଧ୍ୟ ଆମ ବଜାର ଯାଇଛନ୍ତି ଏବଂ ସେଠି ମଧ୍ୟ କିଛି ନୂତନ ବଜାର ଯାଇଛନ୍ତି ଆପଣ ଆପଣ ବହୁତ ଆପଣ ମାଉସୀ ଘର ଯାଇଥିବେ ଆ ମାମୁ ଘର ଯାଇଥିବ, ଆପଣ ଆମ ବଜାର ଆଉ ଅ ସେ ବଜାର ଭିତରେ ପାର୍ଥକ୍ୟତା ଏବଂ ଆମ ବଜାରରେ ଯେପରି ଅନୁଭବ ହୁଏ ଆ ଅନୁଭୂତି ପାଇଛନ୍ତି ସେ ବଜାର ଭିତରେ ଅନୁ ଅନୁଭବ କଣ ଆପଣଙ୍କୁ?
ବନ୍ଧୁ ଅନୁଭବ ଏବଂ ଫରକ ବହୁତ ଆଉ। ହୁଁ ବେଶୀ ଅଛି ।କାରଣ ଆମର ଏକ ଛୋଟ ବଜାର, ଏଠି ଏକ ବଡ଼ ବଜାର। ଆମ ବଜାରରେ ହଁ ହଁ ହଁ ଟ୍ରାଫିକ ର କିଛି ଏ ନଥାଏ ଯେପରିକି ଆମ ଟ୍ରାଫିକ ନାହିଁ ଆମ ବଜାର୍ ରେ। ଏଠାରେ ଟ୍ରାଫିକ ମଧ୍ୟ ଅଛି। ଆମ ବ ଆମ ଆମର ଏଠାରେ, ଏଠିକାର ବଜାରରେ ଦୁର୍ଘଟଣା ପ୍ରାୟ ବହୁତ କମ୍। ଆମ ଆମ ବଜାରରେ ଦୁର୍ଘଟଣା ପ୍ରାୟତ ବହୁତ ଅଧିକ। ତ ସେଇପରି ଭାବରେ ବନ୍ଧୁ ବହୁତ ତଫାତ ଅଛି ଆମ ବଜାର ଭିତରେ ଆଉ ଏଠିକାର ବଜାର ମଧ୍ୟରେ।
ଆଜ୍ଞା। ଆମ ବଜାରରେ କୌଣସି ସ୍ଵତନ୍ତ୍ର ଅ ପରିଚାଳନା ନଥିବାରୁ ଏଠି ଦୁର୍ଘଟଣା ମାନ ହେଇଯାଉଛି ଏବଂ ଆପଣ କହୁଛନ୍ତି ସେଠି ସ୍ୱତନ୍ତ୍ର ପରି ଚାଳନା ଅଛି ବୋଲି ସେଠି ଦୁର୍ଘଟଣା ବିଶେଷ ହଉନି ଏବଂ ଆ ଆପଣ ଏତିକି ପାର୍ଥକ୍ୟ ଅଛି ଆପଣ କହୁଛନ୍ତି ଆଉ। ଆଉ ଆପଣ ହଁ କୁହନ୍ତୁ।
ମୋ କହିବାର ତାତ୍ପର୍ଯ୍ୟ ହେଲା ଯେ ବନ୍ଧୁ, ଆପଣ ଅ ଆପଣ କେବେ ବ୍ୟାୟାମ କରନ୍ତି?
ନାଇଁ ସେ କିଛି କିଛି ସମୟରେ ଯଦି କିଛି ଦେହ ଟିକେ ସେପରି ଲାଗିଲା ମୁଁ କିଛି ସମୟ ବ୍ୟାୟାମ କରେ।
ଦେଖନ୍ତୁ ବନ୍ଧୁ ବ୍ୟାୟାମ୍ କରିବା ଦ୍ୱାରା ଦେହ ଭଲ ରୁହେ ଏଇଟା ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି?
ଆଜ୍ଞା ଜାଣିଛି। କୁହନ୍ତୁ
ତ ସେଥିପାଇଁ ବ୍ୟାୟାମ କରିବା ହୁଁଁ ହୁଁ ହୁଁ ବହୁତ ଭଲ ଦେହ ପ୍ରତି। ତ ସେଥିପାଇଁ ବ୍ୟାୟାମ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟାୟାମ କରିବା ଦ୍ୱାରା ଦେହ ଅସୁସ୍ଥ ହୁଏ ନାହିଁ ରକ୍ତ ସଞ୍ଚାଳନ ଭଲ ହୁଏ ଏବଂ ଉ ଦେହ ବଢିବାରେ ଲାଗେ ଯେ ଆପଣ ଙ୍କ ଆପଣଙ୍କ ଦେହ ଅ ବହୁତ ଚେଞ୍ଜ ହବାକୁ ଲାଗେ ଏଟା
ଆଜ୍ଞା ଆଜ୍ଞା ବ୍ୟାୟାମ କରିବା ଦ୍ଵାରା ବିଭିନ୍ନ ପ୍ରକାରର ଶରୀର ଯଦି ଗୋଟେ ଗଠନ ହେଇଥାଏ। ଆଉ ଯଦି କିଛି କୌଣସି ଅ ବିଭିନ୍ନ ପ୍ରକାର ଶରୀର ବିଭିନ୍ନ ପ୍ରକାର ରୋଗ ମଧ୍ୟ ବ୍ୟାୟାମ ଦ୍ଵାରା ଭଲ ହୋଇଥାଏ ଆଉ ଯଦି ମଳ ଅ କାହାରି କଣ୍ଟ ହୋଇଥାଏ ଏବଂ ବ୍ୟାୟାମ କରିବା ଦ୍ଵାରା ମଧ୍ୟ ସେଗୁଡିକ ଆ ଭଲ ହୁଏ। ସେଥିପାଇଁ ବ୍ୟାୟାମ କରେ ବହୁତ ସ ଏଇ ଯୋଉ ଭଲ ପ୍ରଭାବ ଗୁଡିକ ଅଛି। ହ
ଆଚ୍ଛା ସେଥିପାଇଁ ତ ବନ୍ଧୁ ମୁଁ ବି ସନ୍ଧ୍ୟାବେଳେ ବଳେୟ ବ୍ୟାୟାମ କରିବାକୁ ଯାଏ। ଯାହାଫଳରେ କି ଦେହ ଭଲ ରୁହେ ମୋର। ଏବଂ ମୁଁ ଦିନ ସାରା ବହୁତ ଖୁସି ମନେ ହୁଏ ଏବଂ କାର୍ଯ୍ୟ କରିବାର ମ ମନ ଲାଗେ ସବୁଥିରେ।
ଆଜ୍ଞା ଆଜ୍ଞା ଆଉ ଆପଣ ଆପଣଙ୍କ ପା ତେକ ଦିନ ବ୍ୟାୟାମ କରନ୍ତି କିଛି ସମୟ?
ହଁ ମୁଁ ଦିଇ ଘଣ୍ଟା ରୁ ତିନି ଘଣ୍ଟା ବ୍ୟାୟାମ କରେ।
ଆଜ୍ଞା ସନ୍ଧ୍ୟା ସମୟରେ କରନ୍ତି ନା?
ମୁଁ ରାତି ଚାରି ଘଟିକା ରୁ ଉଠିକି ବ୍ୟାୟାମ କରେ। ଯାହା ଦ୍ଵାରା କି ମତେ ମୋର ଦେହର ଦେହ ପ୍ରତି ବହୁତ ଫାଇଦା ହୁଏ ଏବଂ ଅତ୍ୟନ୍ତ ଖୁସି ଲାଗେଛି ଯେପରି କହିଲି କି ସମସ୍ତ କାର୍ଯ୍ୟ ମନ ଲାଗେ ଏବଂ କାର୍ଯ୍ୟ କରିବାକୁ ଭାଲ ଲାଗେ।
ଆପଣ କଲେ ବ୍ୟାୟାମ ବ୍ୟାୟାମ କରିବାର କୌଣସି ସମୟ ଥାଏ କି ବ୍ୟାୟାମ ସକାଳେ ଗଲେ ଏପରି ପ୍ରତିକାର ମିଳିବ ସନ୍ଧ୍ୟାବେଳେ
ବନ୍ଧୁ ମଁ କହିବା କଥା ସଖ ବନ୍ଧୁ ମୋର କହିବା ଥା ସକାଳେ ବ୍ୟାୟାମ କରିବା ଦ୍ଵାରା ଦେହ ଭଲ ରୁହେ ଏବଂ କାର୍ଯ୍ୟ କରିବାକୁ ମନ ଲାଗେ ତ ସେହିପରି ବନ୍ଧୁ ଆପଣ ଆମର ଏକ ବ୍ୟାୟାମ କରିବାର ଏକ ସ୍ଥାନ ଅଛି। ଆପଣ ଆସନ୍ତୁ ସେଠାରେ ଆମେ କାଲି ବସିକି ଭଲସେ କଥା ହେବା। ତ ବନ୍ଧୁ ମୁଁ ଏବେ ଯାକେ ରହୁଛି ଆଉ ମୁଁ ଆଶା କରୁଛି କି ଆପଣ କାଲି ଆମ ବ୍ୟାୟାମ ସ୍ଥାନକୁ ଆସିବେ ବୋଲି ରହୁଛି ବନ୍ଧ ନମସ୍କାର।